ହାଲୋ।
ହଁ।
ହଁ କଣ କରୁଥିଲ?
ଏଇଠି ବସିଥିଲି।
ହୁଁ
ହଁ ଆଉ ତମେ ଖାଇ ପିଇ ସାରିଲଣି? ହଁ ହଁ ଖାଇ ସାରିଲିନି।
ହଁ ଆମର ଖାଇ ସାରିଲେଣି ସମସ୍ତେ। ଆମେ ହଁ ଆଉ ତମ ଦେହ ପା ଭଲ ଅଛି?
ହଁ।
ଆଉ ଘରେ ସମସ୍ତଙ୍କ ଦେ ପା ଭଲ ଅଛି?
ହଁ ହଁ ଭଲ ଅଛି।
ହୁଁ ଆଉ କଣ ଖାଇଲ ରୁଟି ନା ଭାତ
ଖାଇଲୁ ରୁଟି ଖାଇଲୁ ଆଉ ଆଉ ତମର ଆଜି କଣ ହେଇଥିଲା ରୁଟିନା ଭାତ ହଁ।
ଆମର ରୁଟି। ଆମର ହୁଁ ବର୍ଷା ହେଇଥିଲା ତମ ଆଡେ?
ହଁ ସିଆଡେ ହେଇନି କି? ହଁ ହଁ।
ନା ଆମ ଆଡେ ହେଇନି। ଦିନରେ ହେଇଥିଲା ଏଇନା ହେଇନି। ଉଁ ଆଉ।
ଓହୋ। ଆଉ ତମ ଆଡେ ରଜ ଫଜ କେମତି କଟିଲା?
ଆମର ରଜ ବଢିଆ ଧୁମଧାମରେ କଟିଲା। ପୁରା ସେଲିବ୍ରେସନ ହେଇକି ଷ୍ଟେଜେ ପୋଗ୍ରାମ ହେଇକି ସବୁ ବଢିଆ ବଢିଆ ସେ କଟିଲା।
ଅ ହ।
ସବୁ ପିଠା ପଣା ସବୁ କରିଥିଲେ। ହୁଁ ସବୁ।
ହଁ ଆମର ବି ସେମତି ହୁଏ। ଆମର ବି ସେମତି ହୁଏ।
ଉଁ। ଆମ ଆଡେ ବି ସେମତି ହୁଏ।
ଉଁ ହୁଁ।
ଆଉ ତମେ ରଜକୁ କୁଆଡେ ଯାଇଥିଲା ବୁଲ୍ ଲିି?
ଏଇ ଟିଏ ଯାଇଥିଲି ପୁରୀ କୋଣାର୍କ ଆଉ।
ହୁଁ ସେଠି ସମୁଦ୍ରରେ ଗାଧେଇଲ?
ହଁ।
ଉଁ ବଢିଆ ଲାଗିଥିବ ନାଇଁ?
ହଁ ପା।
ହୁଁ ଆଉ କଣ ଖାଇଲ? ବାଟେରେ କଣ ଖାଇଲ?
ସେଇ ଆସିଲା ବେଳେ ଗୋଟେ ଭେଜ୍ ରେଷ୍ଟୁରାଣ୍ଟକୁ ଯାଇକି ଖାଇଥିଲୁ ଆଉ।
ହୁଁ।
ହୁଁ।
ହୁଁ। ତମର ଗାଡିରେ ବାନ୍ତି ଫାନ୍ତି ହୁଏନି?
ହଁ ହୁଏ ଏବେ ଟିକେ କମେଇଛି ଆଉ।
ହୁଁ ହୁଁ ହୁଁ। ଅଁ?
ଆଉ ତମ କେତେ ଜଣ ପୁଅ ଝିଅ ଅଛନ୍ତି?
ମୋର ଦି ଜଣ ପୁଅ ଝିଅଟେ ପୁଅଟେ। ହୁଁ। ହୁଁ।
ଆଉ ପୁଅର କୋଉ କ୍ଲାସ୍?
ତାର ନା ତାର ସପ୍ତମ ହେଲା ଝିଅର ଦଶମ।
ଆଉ ଭଲ ପଢୁଛନ୍ତି ନା?
ହଁ ସେମିତି ଆଉ। ହୁଁ।
ଆଉ। ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି ନା?
ହଁ ଭଲ ଅଛନ୍ତି। ସମସ୍ତଙ୍କ ଦେହ ପା ଭଲ ଅଛି ଆଉ। ଆମର ଆଜି ଗୋଟେ ଜନ୍ମଦିନ ଥିଲା ଯେ ଭୋଜି ଖାଇ ସବୁ ପଳେଇଚନ୍ତି। ଭୋଜି ଖାଇ ଦେଇକି ଆସିଚନ୍ତି ଆଉ ହଁ। ଆମର ସବୁ ଜନ୍ମଦିନ ମାନଙ୍କରେ ଭୋଜି ହୁଏ।
ଓହୋ।
ହୁଁ ସବୁ କେକ୍ କଟା ହୁଏ। ଭୋଜି ହୁଏ। ସମସ୍ତେ ଛୁଆ ପିଲା ଯାଆନ୍ତି। ଭଲ ମଜା ହୁଏ ଏମତି ଆଉ।
ଛୋଟ ଛୁଆ ଘର ତ ଆଜିକାଲି ଏଟା ଗଟେ ହେଲାଣି ଆଉ କେକ୍ କଟ୍।
ହୁଁ ହୁଁ ସବୁ ଛୁଆ ମାନେ ଯାଇଥିଲେ।
ହୁଁ ହୁଁ। ଆଉ ତମର ତମର ଭାଇ ଭଉଣୀ କେତେଜଣ?
ମୋର ତ ଗୋଟେ ଭାଇ ଆଉ।
ହୁଁ ସିଏ କଣ କରୁଛନ୍ତି?
ତାର ଏଇ ଟେନ୍ଥ ସରିଲା ଏବେ।
ହୁଁ।
ହଁ।
ହୁଁ ତାପରେ ସେ ପୁଣି ପଢ଼ିବେ?
ହୁଁ ଡିପ୍ଲମା କରିବ ଆଉ।
ହୁଁ।
ହୁଁ।
ହୁଁ। ସେ ଭଲ ପଢୁଚନ୍ତି?
ହଁ ହଁ।
ହୁଁ ହୁଁ ତମ ବାପା ବୋଉ ସମସ୍ତେ ଖାଇସାରିଲେଣି?
ନାଇଁ ମମି ଖାଇନାହାନ୍ତି ଆଉ।
ହୁଁ ହଁ।
ହଁ ବାବା ତ ମେଡ଼ିସିନ୍ ଖାଇବେ ବୋଲି ଖାଇଦେଇଛନ୍ତି ଆଉ।
ହୁଁ ହୁଁ।
ହୁଁ।
ଆଉ ତମ ମାମୁଁ ଘର ଆଡ଼େ ସବୁ ବୁଲି ଯାଇଚ ନା ଯାଇନ?
ହଁ ଯାଇଥିଲି ଏଇ ଦି ଚାରି ପାଞ୍ଚ ମାସ ତଳେ ଆଉ। ହୁଁ।
ଆଉ ମାମୁଁ ଘର କଣ ଅଛି ସବୁ ସେଠି ଭଲ ଭଲ ଜାଗା ବୁଲିବା ପାଇଁ?
ହୁଁ ଏବେ ପା ଗୋଟେ କଣ ୱାଟର ଫଲ୍ ହେଇଚି।
ହୁଁ।
ହଁ।
ହୁଁ ସେଠିକି ଯାଇଥିଲ?
ନାଇଁ ମୁଁ ଯାଇନି ମମି ହେରିକା ଯାଇଥିଲେ।
ହୁଁ।
ପାର୍କ ପାର୍କ ଅଛି ଡି଼ଅର ପାର୍କ ହଁ।
ହୁଁ ହୁଁ। ଆଉ ତମ ମାମୁଁ‌ ଘର ସବୁ କିଏ କିଏ ଅଛନ୍ତି?
ମାମୁଁ ଘର ମାମୁଁ, ମାଇଁ ଆଉ ଅଜା?
ଆଉ ତମ ଅଜା ଙ୍କ ଦେହ ପା ଭଲ ଅଛି?
ହଁ।
ମାଇଁ?
ମାଇଁ ଙ୍କ ର ସେମିତି।
ଆଉ ତୋ ମାମୁଁ ହେରିକା କଣ କରନ୍ତି ତୋ ମାମୁଁ ହେରିକା କଣ କରୁଚନ୍ତି?
ଜଣେ ଟିଚର୍ ଅଛନ୍ତି ଆଉ ଜଣେ ବିଜିନେସ୍ କରୁଛନ୍ତି ଆଉ।
ହୁଁ।
ହଁ।
ଓ ହୋ ଆଉ ତାଙ୍କର ଛୁଆ ପିଲା କେତେଜଣ?
ସେଇ ହୁଁ। ବଡ଼ ମାମୁଁ ଙ୍କ ର ବି ସେଇ ଗୋଟେ ଝିଅ ଆଉ ସାନ ମାମୁଁ ଙ୍କର ଗୋଟେ ଝିଅଟେ ପୁଅଟେ ଆଉ।
ହୁଁ।
ହୁଁ।
ହଁ ହଁ। ହଁ ଆଉ କଣ କୁହ?
ଆଉ ଆଉ ତମ ଆଡେ ଅଛି ନା ପିଲା ପାର୍କ ଫାର୍କ ଯିବା ପାଇଁ ସେ ସି
ହୁଁ ଆମର ପାଖରେ ଅଛି ପାର୍କ ଆଉ ଛୁଆଙ୍କର ଯେତେବେଳେ ମନ ହୁଏ ସେ ଯାଆନ୍ତି ଆଉ ସେଇଠିକି ନେଇକି ଯାଆନ୍ତି ଏକାଥରେ ସବୁ ଚିପ୍ସି। ଥଣ୍ଡା ଫଣ୍ଡା ପଡ଼ିଲେ ସେଇଠି ଖାଇବେ ପିଇବେ ବୁଲିବେ ଦେଖି ଦେଖିକି ଆସନ୍ତି ସଂଧ୍ୟା ଅଳିଆ ଯାଆନ୍ତି ହୁଁ। ହମ ଛୁଆ ସମସ୍ତେ ସେଠିକି ଯିବାକୁ ଭଲ ପାଆନ୍ତି। ଛୁଟି ଦେଖିକିନା ଯାଆନ୍ତି ଆଉ ଏଇ ତ ଥିଲା ଛୁଟି ଯେତିକି ଦିନି ଛୁ ଛୁଟି ସରିଲା ଏନା ସ୍କୁଲ ଟିଉସନ୍ ଖାଲି ଛୁଆଙ୍କର ଆଉ।
ହୁଁ ପାଠ ପଢା ତ ଲାଗିିକୁ ରହିବ ଏଇନେ ଆଉ।
ହୁଁ ଏଇନା ଆଉ ଟାଇମ ନାହିଁ ଛୁଆଙ୍କୁ ଫାଙ୍କା ନାହିଁ।
ହଁ।
ହୁଁ ହଁ। ଛୁଆ ସିନା ଛୁଟି ଖୋଲିଲେ ଯିବୁ ଆଉ ଛୁଆ ଛୁଟି ସିନା ରହିଲେ ଯୁଆଡେ ଯିବ ବନ୍ଧୁବାନ୍ଧବ ଛୁଆ ଛୁଟି ନ ରହିଲେ କୁଆଡେ ଯିବ?
ହଁ।
ହୁଁ।
ଆପଣ ଯାଇଥିଲେ ନା ଆପଣଙ୍କ ଘର ଆଡେ?
ହଁ ବୁଲି ଯାଇଥିଲୁ।
ଅ ହ।
ବୁଲିକି ରହିକି ଚାରି ଦିନି ଆସିଲୁ ଆଉ ତାଙ୍କୁ ନେଇକି। ନ ଗଲେ ଛୁଆ ମୁଣ୍ଡ ଖରାପ୍ କରିଦେବେ।
ହୁଁ।
ଆମେ ଯିବୁ ଯିବୁ ଯିବୁ ଛୁଟି ହେଇଚି ମାନେ ଛୁଆ ଯିବେ। ହଁ ଛୁଟି ଖୋଲିଲେ ଆଉ ଯିବେନି ଏଇଆ ଆଉ। ପୁଣି ଅନେଇକି ଥିବେ ଛୁଟି କେବେ ହବ ସ୍କୁଲ ଛୁଟି ହେଇଗଲେ କଣ ଅଛି? ଟିୟୁସନ୍ ଛୁଟି କାହିଁ? ହୁଁ ହୁଁ।
ଟିୟୁସନ୍ ଛୁଟି ହେଇଗଲେ ଆଉ ସେ ଫାଙ୍କା ସମୟରେ ତ ପାଠ ପଢ଼ିବା ଆଉ ବେଶୀ ହଁ।
ହୁଁ ହେମିତି ଆଉ।
ହଁ।
ଆଉ ସମସ୍ତଙ୍କ
କଣ?
ସମସ୍ତେ ପରିବାର ସାରା ସମସ୍ତେ ଭଲ ଅଛନ୍ତି।
ହଁ।
ହୁଁ। ହୁଁ, ତମେ ଏଇନା କଣ କରୁଛ?
କିଛି କାହିଁକ କରିନି ପଢୁଥିଲି ଏଇନା ବସିଛି ଆଉ।
ହୁଁ ହୁଁ।
ହଁ।
ହଁଁ ଏମିତି ଆଉ। ତମ ସ୍କୁଲ୍ ସ୍କୁଲ୍ ତ ଗାଁ ପାଖରେ ସବୁ ସୁବିଧା ଅଛି।
ହଁ କଲେଜ୍ ପାଖରେ ନାଇଁ ସ୍କୁଲ୍ ଟା ପାଖରେ ଅଛି ଗାଁ ରେ ଆଉ।
ହୁଁ ଯିବା ପାଇଁ ବି ସୁବିଧା ଅଛି ପାଠ ପଢ଼ି।
ହଁ।
ହୁଁ। ଆମର ସ୍କୁଲ୍ ଟା ଏଇ ପାଖରେ। ଦୁଇ କିଲୋମିଟର ଆମ ସ୍କୁଲଟା ଆଉ ଆମ ଛୁଆ ସେଠି ବି ଯାଆନ୍ତି ଗାଡିରେ ପଳଉଅନ୍ତି। ଆଉ ତାପରେ ବଡ଼ ପିଲା ହେଲେ ତାଙ୍କର ସାଇକେଲ୍ ନେଇକି ପଳେଇବେ ନିଜେ ନିଜେ ପାଖରେ। ଏମିତି ଆଉ।
ଯିବା ଆସିବା ଟା ଟେନସନ, ବର୍ଷା ହଉଛି ସବୁଦିନ ଚାରିଟା ବେଳେ ଯେ ଛୁଆ ଆସିବାକୁ ହଇରାଣ।
ରେନିକୋଟ ପିନ୍ଧେଇ କି ପଠେଇଲେ
ମୁଁ ଏ ରେନିକୋଟ ବି ସମ୍ଭାଳୁନ ଏତେ ବର୍ଷା ହଉଛି ଯେ ଛୋଟ ଛୁଆ ଏରା ସେ ବର୍ଷା ହେଲା ବେଳକୁ ଭଲି ହଇରାଣ ହେଇକି ଆସୁଛନ୍ତି।
ବର୍ଷା ଦିନ ଟା ତ ହଇରାଣ ଆଉ।
ହୁଁ।
ହୁଁ।
ଗାଡିରେ ଯାଉଥିଲେ ସୁବିଧାରେ ପଳଉଥିଲେ ପଳେଇ ଆସୁଥିଲେ।
ହଁ।
ଆଉ ବଡ ପିଲା ହେଲା ବେଳକୁ ଗାଡିରେ ନ ଯାଇକି ସାଇକେଲ ଗଲା ବେଳକୁ ତାଙ୍କ ସୁବିଧାର ହଉନି ଟାଇମ ଠିକ୍ ବର୍ଷା ହଉଛି ଚାରିଟା ବେଳକୁ।
ହଁ।
ଏଇ ବର୍ଷା ଦିନଟା ଠିକ୍ ଛୁଆ ଛୁଟି ହେଲା ବେଳେ ବର୍ଷା ଘଡଘଡି ବିଜୁଳି। ଆଉ ଛୁଆ କେମିତି ଆସିବେ?
ହଁ।
ହୁଁ ସେମିତି ଆଉ।
ସ୍କୁଲ ଗାଡି ରେ ପଳେଇଲେ ସବୁଠୁ ବେଟର।
ହୁଁ ଗାଡ଼ି ରେ ଯାଆନ୍ତି ଗାଡ଼ିରେ ଆସନ୍ତି ନିରାପଦ। ନିରାପଦରେ ଯିବେ ଆସିବେ ହଉ ତାହେଲେ ରଖୁଛି।
ହଁ ହଁ।